ହଁ ଦିଦି କୁହ।
କଣ କରୁଚ?
କଣ କରିବି ଏଇ ତ ରୋଷେଇ ସାରିକି ଏମିତି ବସିଛି ଆଉ। ତମେ କଣ କରୁଛ?
ସେଇ ରୋଷେଇ ସାରିକି ବସିଚି।
ହଁ ହଁ ଏଇ ଗରମ ହଉଚି ବୋଲି ଟିକେ ଲେଟ୍ ରେ ଟିକେ ସେ ଡେରିରେ ରୋଷେଇ କରୁଛି ଆଉ ତମର?
ହୁଁ। ନାଁ ଆମର ତ ରୋଷେଇ ସବୁବେଳେ ଏଇ ଟାଇମ ଯେ ଯୋଉ ଏଇ ଯୋଉ ଶୀତଳ ଷଷ୍ ଷ୍ଠି ହଉନଥିଲା କି। ଶୀତଳଷଷ୍ଠୀ ଶିବ ବିବାହ ଯାଇଥିଲେ ବାହାଘର ସରିଥିଲା ମନ୍ଦିରକୁ ଆସି ନଥିଲେ। ଆଜି ଆସିଲେ ସେଇଆଡେ ଟିକେ ଦେଖିବା ପାଇଁ ଝିଅର ମୋର ପଳେଇଥିଲୁ ଟିକେ ଲେଟ୍ ହେଲା ଆଉ।
ତମର ସେପଟେ କେମିତି କଣ ଠାକୁରଙ୍କ ବାହାଘର ହୁଏ ମଁ?
ଶୀତଳ ଷଷ୍ଠୀ ବଢିଆ ହଉଚି ଏଠି ପୁରା। ମାନେ ଶିବ ଠାକୁର ଅଛନ୍ତି ଯୋଉ ମନ୍ଦିରରେ ସେଠୁ ଆସିକି ଶିବ ଠାକୁରଙ୍କୁ ନେଇକି ଯିବେ ପ୍ରଶେସନ୍ କରିକି ପୁରା ଟାଉନ ବଜାର ତାଙ୍କୁ ପୁରା ବୁଲେଇବେ ହେଲା ବୁଲେଇକି ନେଇକି ଯିବେ ଜଣେ ସମୁଦି ହବ ଜଣେ ସମୁଦୁଣୀ ହବ ଅଲଗା ଅଲଗା ଅଲଗା ଜାଗାରେ ହେଲା ଜଣେ ମାନେ ଶିବ ଙ୍କର ବାପଘର ଜଣେ ହେବେ ଆଉ ଜଣେ ପାର୍ବତୀଙ୍କର ହେବେ। ତାପରେ ସେମାନଙ୍କର ବାହାଘର ହବ ଶିବ-ପାର୍ବତୀଙ୍କର। ବାହାଘର ହେଲା ପରେ ସେଠି ଗୋଟେ ଭୋଜି ଦିଆଯିବ ବଡ ଭୋଜି ପୁରା।
ସମସ୍ତେ ଖାଇବେ ସେଠୁ ତାପରେ ବାହାଘର ହେଇ ସାରିଲା ପରେ ତାଙ୍କୁ ଦିନେ ରଖିଲା ପରେ ସେମାନେ ଫୁଣି ଯୋଉ ମନ୍ଦିରରୁ ନେଇଥିଲେ ସେଇ ମନ୍ଦିରକୁୁ ଆଣିବେ ପ୍ରଶେସନ କରିକି ଆଣିବେ। ଆଣିବେ ଯଦି ସେଇଟା ଆଜି ହଉଥିଲା। ପୁରା ମାନେ ଧନୀ ଧନୀ ଲୋକମାନେ ଯେମିତି ପ୍ରଶେସନ କରନ୍ତିନି ନା ବାହାଘରରେ
ହୁଁ।
ସେମିତି ପୁରା ପ୍ରଶେସନ କରିକି ଭଲ ବାଗରେ ମାଦଳ ବାଜା, ଶିଙ୍ଘ ବାଜା ସେ ଯୋଉ କଣ ଏଇ ଯୋଉ ସମ୍ବଲପୁରୀ ନାଚନ୍ତିନି ଯୋଉ ଝିଅ ମାନେ ଆଁ ହଉଚି ସମ୍ବଲପୁରୀର ସେମାନେ ସେମାନେ ଆସିଥିଲେ ଆଉ ଗୋଟେ ଘଣ୍ଟ ପାର୍ଟି ସେମାନେ ଆସିକି କୀର୍ତ୍ତନିଆ ଆସିଥିଲେ ଝିଅ ପିଲା କୀର୍ତ୍ତନିଆ ପୁଅ ପିଲା କୀ କୀର୍ତ୍ତନିଆ ସେମାନେ ବି ଯୋଉ କୀର୍ତ୍ତନ ଯୋଉ ଢୋଲ ଫୋଲ ବଜେଇକି କୀର୍ତ୍ତନ ହୁଏନି କି ସେମିତି କୀର୍ତ୍ତନ କରିକି ପୁରା ବଜାର ଆଙ୍କ ବୁଲେଇ ବୁଲେଇ ବୁଲେଇ ବୁଲେଇ ଏଁ ଏଇପଟେ ଆସିଲେ ସେଇଠିକି ଦେଖିବା ପାଇଁ ଟିକେ ଯାଇଥିଲୁ ବଢିଆ ହଉଥିଲା ପୁରା ଯିଏ କହିବ ଗୋଟେ ମାନେ ହଉଚି ଗୋଟେ ଭଲ ଆଡମ୍ବର ରେ ହଉଚି ଆଉ ଶିବ-ପାର୍ବତୀଙ୍କ ବାହାଘର ଇଏ ପ୍ରଶେସନ୍। ତାଙ୍କୁ ଆଣିକି ଏବେ ମନ୍ଦିର ଛାଡିଲେ ମନ୍ଦିର ରେ ଛାଡିଲା ପରେ ଏଠି ଗୋଟେ ଭୋଜି ହେଲା ଫୁଣି। ସମସ୍ତେ ଖାଇ ଖୁଆକି ଗଲେ ଆମେ ତ ଅବଶ୍ୟ ଝିଅର ମୋର ଖାଇଲୁନୁ ପଳେଇ ଆସିଲୁ। ଅଲଗା ଲୋକ ସବୁ ଖାଇକିନା ଗଲେ ଯାଃ।
ହଁ।
ତମର ହୁଏନି କି ଶୀତଳଷଷ୍ଠୀ?
ହଁ ଆମର ତ କାଲି ହେଇଥିଲା ଆଉ ମାନେ ଆମର ସେଠି ବରଯାତ୍ରୀରେ ଆମ ଯେତେକ ସବୁ ଆମ ଗାଁର ଅଁ ମାନେ ଆମ ସାହିର ସେପଟ ସାହିର ଦି ତିନି ଖଣ୍ଡ ସାହି ମିଶିକି ମାନେ ଯେତକ ବି ସବୁ ଯୁବକ ଭାଇ ମାନେ ଥିବେ ସମସ୍ତେ ଏକାଠି ହେଇକି ସବୁ ବରଯାତ୍ରୀରେ ଯିବେ ଆଉ କିଛି ଲୋକ କନ୍ୟାଯାତ୍ରୀ ରହିବେ ମାଁ ଙ୍କର ହଁ ବଟ ହେଇକି ସେମାନେ ରହିବେ ଆଉ ଏମାନେ ସବୁ ବରଜାତିରେ ଆସିବେ ଯେତକ ସମସ୍ତେ ପୁରା ଦି ତିନିଟା ସାହି ଖଣ୍ଡେ ପୁରା ପ୍ରଶେ ମାନେ ଭଲକି ପୁରା ନାଚା ନୁଚି ରୁ ଆରମ୍ଭ କରି ସବୁ କିଛି ଜିନିଷ ସବୁ ନେଇକି ପୁରା ବାଣ ଫାଣ ଏମିତି ବଜେଇକି ତାଙ୍କର ଅଁ ଯାତ୍ରା କରିକି ପୁରା ସେଠିକି ମାନେ ବରଯାତ୍ରୀ ସାରିକି ସେ ବାହାଘର ପାଇଁ ଯାଆନ୍ତି। ଆଉ ସେଠିକି ଗଲା ପରେ ଆମର ଯେତକ ସମସ୍ତେ ଝିଅଠୁ ଆରମ୍ଭ କରି ଝିଅ ବୋହୁ ସମସ୍ତେ ସେଠିକି ଯାଉ ଆଉ ମ ଆଉ ପ୍ରଭୁଙ୍କର ବାହାଘର ଦେଖି ସାରିଲା ପରେ ଆଉ ସେଠାରେ ବାହାଘର ହଉ ହଉ ସେ ବି ମାନେ ହାତ ଗଣ୍ଠି ରୁ ଆରମ୍ଭ କରିକି ସବୁ କିଛି ଏମିତି ମାନେ ହୁଏ ଯେମିତି ପୁରା ବାହାଘର ସେମିତି ସତକୁ ସତ ପୁରା ହୁଏ। ସେଠି ବି ଆମର ଦି ତିନି ଘଣ୍ଟା ପଳାଏ ତାପରେ ଆମେ ସଇଲା ପରେ ବାହାଘର ତ ସେଠି ଆମେ ଭୋଜି ପ୍ର ତ ଖାଇକି ଆସୁ ଘରକୁ ଏଠୁ ଆସୁ ଆସୁ ମତେ ରାତି ଦଶଟା ବି ହେପଟେ ହେଇଯାଏ ପୁରା।
ହଁ ହିଁ ଆଉ ସେଠି ମାନେ ଶୀତଳଶଷ୍ଠୀ ଲାଗି ହିଁ ଆ ଅଲଗା କିଛି ଆଉ ହୁଏନି ନା କି?
ନା ଅଲଗା କିଛି ନାହିଁ ଏଇ ବର୍ଷା ଲାଗି ଆର ବର୍ଷ ତମର ଯାହା ଯେମିତି ଟିକିଏ ହେଇଥିଲା ଯୋଉ ଅଧିକା ଟି ଏଇ ଯୋଉ ବର୍ଷରେ ବର୍ଷା ହେଲା ବୋଲି ସେଥିପାଇଁ ସେ ସବୁ ଦିନରେ ଦିନରେ ହିଁ କରିଦେଲେ କିନ୍ତୁ ଆର ବର୍ଷ କଣ ରାତିରେ ସବୁ କରିଥିଲେ।
ଓହୋ ନାଇଁ ଏଠି ଶୀତଳ ଷଷ୍ଠୀ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ହଉଛି। ମୀନା ବଜାର ପୁରା ମାସଟେ ପଡୁଛି କଳା ମଣ୍ଡପ ପଡିଆରେ ପୁରା ମାସେ। ପଢିଲାଣି କେତେ ତାରିଖରୁ ଛଅ ତାରିଖରୁ ମୀନା ବଜାର ପଢିଲାଣି ତଥାପି ତଥାପି ସରିନି ମିନା ବଜାର ଏଇନା ହବ ଆହୁରି ବହୁତ ଦିନ। ତାପରେ ଆଉ ଗୋଟେ ମେଲୋଡି ସେଟା ବି ଦି ତିନି ଦିନ ହେଲା ପଡିଛି। ସେଟା ବି ରାତି ଦିଟା ପର୍ଯ୍ୟନ୍ତ ହଉଛି। ମାନେ ଶୀତଳ ଷଷ୍ଠୀ ଲାଗି ଏଠି ଏତେ ବଡ ବଡ ସବୁ ଆୟୋଜନ କରାଯାଉଛି।
ଓ ହୋ ନାଇଁ ଆମର ତ ଏଠି ଏମିତି ହଉଛି କିନ୍ତୁ ଏ ଆମ ଟିକେ ମାନେ ଆମ ମାନେ ଏଇ ଆମ ସାଇଟ ପାଞ୍ଚ କିଲୋମିଟର କି ଛଅ କିଲୋମିଟର ଦୂରରେ ଗୋଟେ ଜାଗାରେ ସେଇଠି ପ୍ରଭୁଙ୍କର ବାହାଘର ହେଇଥିଲା। ଆଉ ସେଠି ବହୁତ ସାରା ଦୋକାନ ବଜାର ପଡିଛି ମୀନା ବଜାର। ଜାର ଆଉ ବହୁତ ଦୋଳି ଫୋଳି ପଡିଛି ଆଉ। ମାନେ ବହୁତ ଆଡମ୍ବର ସବୁ ହଉଛି ସେ ହଉ ସେଠି ତ ବହୁତ ଲୋକ କଥାବାର୍ତ୍ତା ବି ହଉଛନ୍ତି ସେଠିକି ଯିବା ପାଇଁ। ଆଉ ମୁଁ ତ ଜମା ଯାଇନି ଦେଖିବା ଆମେ ଯଦି ହବ କାଲି ସବୁ ସାଙ୍ଗସାଥି ହେଇକି ସବୁ ଯିବୁ ସେଠିକି। ଆଉ ସେଠି ତ ରହିବ ବି ନାଇଁ ଦି ତିନି ଦିନ ଦୋକାନ ନା ଭାବିଛୁ ଆମେ କାଲି ସବୁ ସାଙ୍ଗସାଥି ହେଇକି ଯିବୁ ଏଇଟା ତ
ଠିକ ଆସୁନ ଆମର ଏଠି ବଢିଆ ହଉଛି ମିନା ବଜାର ଆହୁରି ମାସେ ରୁ ହେଇଗଲାଣି କେ କେତେ ଦିନ ଆହୁରି ହବ ଏଠିକି ଆସୁନ ଦେଖିକି ଯିବ।
ଆଉ ହଉ ତାହେଲେ ଏଠି ତ ତମର ତଠି କହୁଛ ମାସେ ଅଛି ଆ ଏଠି ତ ଆମର ଆଉ କାଲି ଦିନ ଅଛି ନା କଣ ଆମେ ଭାବିଛୁ କାଲି ଦିନ ନେଇଠିକି ପଳେଇବୁ ଆଉ ତାପରେ ତମ ସମସ୍ତେ ଏପଟକୁ ଯିବୁ ତମ ଟା କେତେ ବାଟ ହବ କହିଲ ମାନେ ଆମ ଏଇଠୁ?
ହୁଁ ବେଶୀ ବାଟ ଟିକେ ହବ ପଳେଇ ଆସିବ ଆଉ କଣ।
ତାହେଲେ ଗୋଟେ ଗାଡି କରିକି ଯିବାକୁ ପଡିବ ଆଉ ନା କଣ କହୁଛ?
ହୁଁ ହୁଁ ଗାଡି କରିକି ପଳେଇ ଆସିବ ଦୁଇଶହ ତିନିଶହ ଟଙ୍କା ଭିତ ତର ଖର୍ଚ ହବମ ବେଶୀ ହବନି।
ହଉ ତାହେଲେ ତମର ସେଇ ତମେ ଏତିକି କହୁଛ ମାନେ ସେଇ ଦଶ କିଲୋମିଟର ପାଖାପାଖି ବଧେ ହେଇଥିବ।
ହଁ ହଁ।
ତାହେଲେ ଠିକ୍ ଅଛି ଆମେ ତାହେଲେ କାଲି ଏଠିକି ଯାଇକି ଆଉ ଦି ଦିନି ପରେ ତମ ପଟକୁ ଯିବାକୁ ବ୍ୟବସ୍ଥା ଟିକେ କରିଦବୁ ନା କଣ କହୁଚୁ?
ହଁ ଚେଷ୍ଟା କରିକି ଆସ ଦେଖିବ ଗୋଟେ ହଉଚି ଏଠି ଭଲ ଭାଗରେ ହଉଚି ଆଉ।
ଆଉ ଗଲେ କଣ କଣ କରିଥିବୁ କହିଲେ ଆମ ପାଇଁ ଖାଇବା?
ଖାଇବା ଯାହା କହିବ କରିବା ଆଉ କଣ ରଜରେ ତ ପୋଡ ପିଠା ଖାଇଥିବ? ହ ଚକୁଳି ପିଠା ଖାଇଥିବ କାକରା ପିଠା ଖାଇଥିବ ଆଉ କଣ ଖାଇବ କୁହ ପିଠା ଉପରେ କରିବା।
ନାଇଁ ପିଠା ତ ବେଶୀ କିଛି ନାାଇଁ ତମେ ଖାଲି ମୋ ପାଇଁ ସେ ଯୋଉ ଆଳୁଚପ୍ ଟା ଆ କରିଥିବ ଆଉ ମୁୂଆଁ ପିଠା ଟିକେ କରିଥିବ ଆଉ ତା ସାଙ୍ଗକୁ ଟିକେ ଘୁଗୁନି କରିଥିବ ସେତିକି ରେ ତ ମୋର ହେଲା ଆଉ।
ଆଳୁଚପ୍ ଆଉ କଣ?
ଆଉ ମୁୂଆଁ ପିଠା କ ଆ ଘୁଗୁନି ଦେଇ କରିଥିବ।
ଓହୋ ହଉ କରିଥିବିଁ ଆଉ କଣ।
ଆଉ ମୁଁ ପିଠା ଟା ତ କେମିତି କଣ କରନ୍ତି ମୁଁ ଜାଣିନି ତମେ ଜାଣିଛ କି?
ମୁଆଁ ପିଠା ବୋଧେ ଯୋଉଟା ସିଜେଇକି କରନ୍ତିି ସିଜାପିଠା କହନ୍ତି ଆମ ଆଡେ ସେଇଟାକୁ କହୁଚୁ
ହଁ ହଁ ସେଇଟାରେ ହାଣ୍ଡି ରେ ସିଜା ହୁଏ ବହୁତ୍ ବଡ ପିଠା ଟେ ହୁଏ।
ହଁ ସେଇଟା ମାନେ ବିରି ଚାଉଳ ବଟା ଯିବ ଯୋଉଟା ହ ବିରି ଟା ସେଥିରେ ମାନେ ଚାଉଳ ଟା ଟିକେ ଅଧିକା ରହିବ ବିରି ଟା ଟିକେ କମ୍ ରହିବ। ତାକୁ ଭଲ ଭାଗରେ ବଟା ହେଇକି ଫେଣେଇ ଦିଆଯିବ। ତାପରେ ହଉଚି ଯେତେବେଳେ ପିଠା ଟା କରାହେବ ପିଠା ହାଣ୍ଡି ଗୋଟେ ବସିବ ହାଣ୍ଡି ଉପରେ ଗୋଟେ କପ ଡ଼ା ବନ୍ଧା ହବ ହେଲା କିି ସୁତା କପଡା।
ହଁ।
ସେ ସୂତା କପଡା ବନ୍ଧା ହବ ତାପରେ ସେ ଯୋଉ ଆଣଟା ବନା ହେଇଥିବ ଆଣଟା ଦିଆଯିବ ତା ଉପରେ ତାକୁ ଭଲ ଭାଗରେ ଫେଣେଇକି ତା ପାଖରେ ଲୁଣ ଦିଆଯିବ ତା ସାଙ୍ଗରେ ହାଣ୍ଡି ଉପରେ ପିଠା ଦିଆଯିବ କଦଳୀ ପତ୍ର ଆଗେ ଦେଇଦେବେ ହେଲା କି ସେ ଯୋଉ କପଡା ଉପରେ ତାପରେ ପିଠା ନଦିବେ ତା ଭିତରେ ପୁଣି ଗୋଟେ ପୁର ଦିଆଯିବ ଯଦି ଯିଏ ପୁର କରିବେ ସେମିତି ଦେବେ ଯଦି ନ କରିବେ ସାଧା କରିବେ ତାହେଲେ ପୁର ଦେବା କିଛି ଆବଶ୍ୟକ ନାହିଁ। ଆଉ ଯଦି ପୁର ଦେବେ ତାହେଲେ ପୁରଟାକୁ ଆଗରୁ ନଡିଆ ସେ ଯୋଉ ଗୁଜୁରାତି ହରିକା ପକେଇକି ଚିନି ଚିନି ହଉ କି ଗୁଡରେ ହଉ ଏଇଟା ଭାଜିକି ରଖିଥିବେ ସେ ପିଠା ମଝିରେ ଦେଇଦେଇକି ତା ଉପରେ ପୁଣି ଆଉ ଟିକେ ଆଣ ନଦିଦେବେ ନଦ୍ ଦେଲା ପରେ ଉପରେ ଯୋଉ ତମେ ଯଦି ସଜେଇବା ପାଇଁ ଚାହିଁବ କାଜୁ ହରିକା ହେଲା କି ନଡିଆ ହେଲା କାଟିକି ଉପରେ ଦେଇ ପାରିବ ତାପରେ ତାକୁ ଗୋଟେ ଘୋଡେଇ ଦେବେ ହେଲା କି ଘୋଡେଇକି ସେଟା ଚୁଲି ରେ ବସେଇଲେ ଟିକେ ଭଲ ହୁଏ ସିଜି ସିଜିକା ହବ ଭଲ ବାଗରେ ସେଟା ସେ ଯୋଉ ସେ ଯୋଉ ହାଣ୍ଡି ଭିତରେ ପାଣି ଦିଆଯାଇଥିବ ସେ ପାଣି ବାମ୍ଫରେ ସେଟା ସିଜିବ। ସିଜିବ ତାପରେ ସେଟା ହେଲା ପରେ ଗୋଟେ କାଠି ଫାଠି କେଞ୍ଚି ଦେଇକି ଦେଖିବ ଯେ ଯଦି ସେଥିରେ ନ ଲାଗିଲା ସେଟା ସେଟା ପୁରା ସିଜି ଯାଇଚି ତାପରେ ତାକୁ ଥଣ୍ଡା କରିକି ଖାଇବ ବଢିଆ ଲାଗିବ ସେ ପିଠା ଟା।
ହଁ ଖାୟା ଆଉ ତାହେଲେ ତମେ ତ ଶିଖ ଚ ଆଉ ମୁଁ ତାହେଲେ ଯଦି ଯିବି ତମେ ସେଇଟା ଟିକେ କରିଦବ ମୁଁ ଟିକେ ଖାଇକି ଆସିବି ଆଉ ଧରିକି ସେ ଟିକେ ଅଛି ଯଦି କିଏ କରିଥିବ।
ହଁ ହଁ ଆଉ ତମ ଆଡେ ଆଉ କଣ? ରଜ କେମିତି ହେଲା ତମର?
ହଁ ରଜ ତାପରେ ବହୁତ ଭଲ ହେଲା ଏଠ ତ ରଜ ମହୋତ୍ସବ ହଉଥିଲା। ଆଉ ଏଠି ତ ବହୁତ୍ ସାରା ଲୋକ ଦୋଳି ବି ଯେମିତି ପଡିି଼ଥିଲା ଦୋଳି ତ ଆମର ପଚାଶ ଷାଠିଏଟା ଖଣ୍ଡେ ଦୋଳି ଆଉ ମାନେ ଯେ ଦିଟା ଖଣ୍ଡେ ଦୋ ଦୋଳି ପଡ଼ିଥିଲା ସେ ଯୋଉ ଚକ୍ରି ଦୋଳି ଯଉଟା ଚାରି ବୁଲିବ। ଦି ପଟି ଦି ଜଣ ବସିବେ ଆଉ ତାପରେ ସେ ବୁଲିବ ଖାଲି ଆଉ ଗୋଟେ ପଡ଼ି ଥିଲା କଣ ତ ସେଟା କଣ ରାମ ଦୋଳି ହେଟା ଖାଲି ଉପୁରୁକୁ ଉପୁରୁକୁ ଜିବ ସେଇଟା ପଡ଼ିଥିଲା ଆଉ ଯଉ ଷାଠିଟା ଦୋଳି ମାନେ ପଡ଼ିଥିଲା ହେଟା କଣ କରୁ ମାନେ ଯୋଉ ବାଉଁଶରେ ପୁରା ମାନେ ବାଉଁଶ ବନ୍ଧା ହେଇକି ଗୋଟିକିଆ ଗୋଟିକିଆ ଦୋଳି ଚାଳିଶ ପଚାଶ ଟା ପଡି଼ ଯେମିତି ଏକାବଳେ ଥରେ କେରେ ପଚାଶଟା ଯାକ ଖେଳିବେ ସେଇଭଳିଆ। ହଁ ଆମର ଟିକେ ଏପଟେ ବହୁତ ଲୋକ ଆଉ ସେଥିଲାଗି ଅଧିକ ଦଳି ନକ କହିଲ କିଏ କେତେ ଠିଆ ହବ ଜଣକ ପରେ ଜଣେ ପୁଣି ଇଏ ଯଉ ବର୍ଷା ହଉଛି ସାଙ୍ଗେ ସାଙ୍ଗେ ସମସ୍ତେ ଯିବେ ଖେଳା ଖୁଳି କରିକି ଟିକେ ପଳେଇ ଆସିବେ ତାପରେ ଆମେ ପଣି ରା ରାତିରେ ବି ଯାଉ ମାନେ ଦିନ ମାନ ତ ଯାହା ଟିକେ ଯିବୁ ଯିବୁ ପଳେଇ ଆସିବୁ କି କଣ ଆଉ ଆମେ ଏତେ ସମୟ ରହିପାରିବୁ କି? ଆଉ ସବୁଠି କଣ ଦୋଳି ଫୋଳି ସବୁଆଡ଼େ ଖେଳିଯିବ ନା।
ତମ ଆଡ଼େ ରାତିରେ ବି ଦୋଳି ଖେଳନ୍ତି?
ହଁ ଆମର ରାତିରେ ସେଠି ହୁଏ ନାଚ ଗୀତ ଆଉ ସବୁ ସବୁ ଏମିତି ବହୁତ ସାରା ଖେଳ ଅଛି। ସେଠି ପ୍ରତିଯୋଗିତା ହୁଏ ସେଥିଲାଗି ଆମେ ରାତିରେ ବି ଯାଉ। ଆଉ ରାତିରେ ଯ ଜଉଁ ସବୁ ତ ଲାଇଟ୍ ପଡି଼ଥିବ ସେଥିଲାଗି ଆମେ ଟିକେ ଦୋଳି ଫୋଳି ଫେରିକି ପଳେଇଆସିଲ।
ଓହୋ।
ଆଉ କୁଆଡ଼େ ବୁଲିବା ପାଇଁ ଯାଇଥିଲ ରଜରେ?
ନାଇଁ ରଜରେ କୋଉଠି ବୁଲିବୁ ଏଇଠି ତ ଆମର ମସ୍ତ ହଉଚି। ଆଉ ଆମର ଗୋଟେ ସେଇ ଛଅ ସାତ କିଲୋମିଟର ଦୂରରେ ଗୋଟେ ଭଲ ସେ ରଜ ମହୋତ୍ସ ହଉଥିଲା ସେଇ ଠିକି ଯାଇଥିଲୁ ଯେ ହଁ ମୁଁ ଆଉ ମୋ ସାଙ୍ଗସାଥି ଏମତି ଦି ତିନି ଜଣ ଯାଇଥିଲୁ ଗୋଟେ ଗାଡି଼ କରିକି। ଆଉ ସେଇଠି ବି ବଢିଆ ସେ ହୁଏ ଆଉ ବା ବଢିଆ ସେ ସାଜାସଜା କରିଥିଲେ ଆଉ। ସେ ତ ପୁରା ଏମିତି କରିଥିଲେ ମାନେ ଫୁଲ ଦେଇକି। ସେ ଏତେ ବଢିଆ ସେ ସଜେଇଥିଲେ ସେ ମାନେ ପତ୍ର ଫୁଲ ମାନେ ଦେଖିଲେ ତ ପୁରା ମନ ପୁରୀଯାଉଥିଲା ଖେଳିବୁ କଣ ଆଉ ସେଠିକି ହେଲେ ଆମେ ଟିକେ। ଖେଳିଲୁ ଆଉ ଟିକେ ଫଟୋ ଉଠେଇ ଦେଇେଇକି ପଳେଇ ଆସିଲୁ ଆଉ।
ଓହୋ।। ଏବର୍ଷ ରଜରେ ମୁଁ ତ ଯାଇପାରିଲିନି ଆଉ ରଜ ମହୋତ୍ସବ କୁ ଯାଇପାରିଲିନି। କିଛି କରିହେଲାନି ଆଉ।
ହଁ, ହଁ। ହଉ ଏ ବର୍ଷ ନହଲା ନାହିଁ ଆର ବର୍ଷ କରିବୁ କଣ ରଜ ତ ସବୁବେଳେ ଆସୁଛି।
ହଁ, ହଁ।
ଆଉ କଣ କୁହ ଆଉ ତମର ସବୁ କେତେବେଳେ ଖିଆପିଆ କରିବ ନା ନାହିଁ।
ହଁ ଖାଇବା ଟାଁ ହେଇନି ଆମର ଆମର ଏଗାରଟା ରାତି ହେଲେ ଖାଇବୁ।
ଏତେ ରାତିରେ ଖାଉଚ ଆଉ ଦଶଟା ଭିତରେ ଖାଇଦବା କଥା ନାଁ।
ନାଇଁ ନାଇଁ ଦୋକାନ ରୁ ଆସିବେ ଆମର ଟିକେ ଲେଟ ହୁଏ ନା ଏଗାରଟା ରାତିରେ ଖାଇବୁ ଶୋଇଲା ବେଳକୁ ବାର ସାଢେ ବାର।
ହୁଁ, ହୁଁ।
ହଉ, ହଉ ତମେ ରଖ। ମୋର ଆଉ ଟିକେ ରୋଷେଇ ବାକି ଅଛି ମୁଁ କରିବି।
ହଁ, ହଉ ତାହେଲେ ଠିକ୍ ଅଛି ଆଉ।
ମାମା।